ହ୍ୟାଲୋ ହଁ।
ଆଚ୍ଛା ଏମିତି କଲ ଆସେ କିି? ଆଛା।
କରିଚାଲ।
କହିଚି।
ଆଜି କୁଆଡ଼େ ଯାଇ ଥିଲ କୁଆଡେ଼ କଣ ଚାର୍ ନଖରା ଆଡେ ଏକାଥରେ?
କଣ ଅଛି କଣ ଅଛି?
ନଖରା ଆଡେ କେମିତି କଣ ଯାଇଥିଲ କୁଆଡେ ସିଆଡ଼େ।
ମିଟିଂ ଥିଲା।
କଣ ଖାଲି ଡେଲି ଡେଲି କଣର ମିଟିଂ ରଖିଦଉଛନ୍ତି?
ବହୁତ ପ୍ରସେସ ବହୁତ ଯାତ୍ରା କରୁ
ପଇସା ବହୁତ ଦଉନାହାନ୍ତି।
ସେଇଭଳିଆ କିଛି
ପଇସା ବି ବହୁତ ଦେବେ ତ।
ନାଆ ଆଗକୁ ବଢ଼ିବ ଆଫ୍ଟର୍ ୱାନ ଇୟର। ମୋ ସହିତ ସୁଜତା ବି ଲାଗିଛି କେଉ କମ୍ପିଟେ କରେଇ ଦିଉ ଆରେ ଦେଖ ଆମ ଏଠି ସେଲସ ପିଲା ମାନଙ୍କୁ ତିରିଶ ହାଜର ମିଳୁଛି ହେଲା।
ହ।
ବଟ ଏକ୍ସପିରିନ୍ସ ପିଲା ମାନଙ୍କୁ ନେଇ ଥିଲା ମ
ସେମାନେ ଏକ୍ପିରିଏନ୍ସ ତାଙ୍କୁ ମିଳୁଛି ନା ଏ ବିନା ଏସପିରିନ୍ସରେ କେମିତି ମିଳିବ?
କିଏ କହୁଚି କି
ଫୋନଟା ଟିକେ ପାଖକୁ ନିଅ।
ଏକ୍ସପିରିଏନ୍ସ ବାଲାଙ୍କୁ ସେମାନେ ଦେବେ ନା ବିନା ଏକ୍ସପିରିଏନ୍ସ ବାଲାକୁ କେମିତି ଦେବେ?
ହ ବାପା ଶୁଭୁଛି।
ଫୋନ ଟା ପାଖକୁ ନେଲେ ଶୁଭିବା ଠିକସେ। ହ୍ୟାଲୋ।
ଯୋଉଟା କି?
ଶୁଭୁଛି ତ ବଟ କେ କ୍ଲିୟ ମାନ ଟିକେ ଦୂର ଦୂର କୁ ଫୋନଟା ରଖିଛୁ ସେଥିପାଇଁ ସେମିତି ଶୁଭୁଛି।
ମୁଁ ଭଲ ସେ କଥା ହଉଛି ସ୍କୁଲ୍ ରେ।
ଏବେ ଠିକ ଶୁଭିଲା।
ହଁ ତ ଏଇ ଆସି ମୁଁ କହ ମତେ କହିଲେ କେତେ ଟଙ୍କା ପାଇବୁ, ମୁଁ କହିଲି ହଁ ପନ୍ଦର ଷୋଳ ହଜାର ଟଙ୍କା ପାଇବି। ନାଇଁ ତୁ ଏଗାର ସେମାନେ। ମିଳିବ କିଛି ନାହିଁ କାମ କରିବ ସିଏ ରହିବ ପରେ ନା ସେଠି ରହିବ ଯୋଉ
ସେଲଥ ରେ ଯୋଉମାନେ ଆସିବେ ତାଙ୍କୁ ଦେଖେଇବା ପାଇଁ ସେଥିପାଇଁ ନା କଣ ସେମାନେ ଆସିବେ ସେଇ କରିବାକୁ
ଆସିଛନ୍ତି ଲୋକ ଦେଖିବା ତାକୁ ହାଣ୍ଡଲ କରି ହଁ।
ଆ ଭଲ
ସେ ଦଶଟା ବାଳି
କଣ କହୁଚ? ହଁ ତାର ସେ ଏକାତ୍ର କହିଲେ କିଏ ଦେବ?
ଏକାଥରେ ତିରିଶ ସେ ଦବ ସେଠି ପୁଣି ଶୁଣିବା ଯୋଉ ତିରିଶ ହଜାର ଟଙ୍କା ସେ ପାଉଛନ୍ତି ସେଇଟା ଶୁଣି
ଆଉ ଶୁଣେଇବେନି ଅଛି। ତିରିଶ ଦଉଛନ୍ତି, ଗୋଟେ ଶୁଣିବେନି କଣ ପାଇଁ?
ର ଇଛା ଆର ଯୋଉ ଭଳିଆ ମୁଁ କହିବାକୁ ଚାହୁଁନି ତାର ଯୋଉ କଂପ୍ଲିକେସନ୍ ଯୋଉ ହପ୍ତେ ଦି ପନ୍ଦର ଦିନରୁ ରହିଥିବ ଘରେ। ମୋ ପାଇଁ ମୁଁ କହିଲି ନା
ତ ଓଭିଅସଲି ତମ ଜଣଙ୍କୁ ରେସ୍ପନସିବ ନେଇକି ଯିବ ମାନେ ଆଉ ସେ ଯଦିି ମନ ଇଚ୍ଛା ପାଞ୍ଚ ଦିନ ତାର ରେସପନସିବିଲଟି କିଏ ନବ? ତାର ପୁଣି ଓଭିଅସଲି ସେ ସେଇ ଜିନିଷ ଗୁଡା ଦି ଚାରି ଦିନ ତା ଛୁଟି ମାରି ଦବ। ସେମିତି କେମିତି ହବ?
ଦି ଚାରି ଦିନ ଦଶ ପନ୍ଦର ଦିନ ହେଇପାରେ।
ଏମିତି ହେଲେ କେମିତି ହବ ଜାଗା ଖଣ୍ଡେ ରଖିବ କୋଉ ହିସାବରେ।
ମତେ ମାମ ମତେ ମାମ କହିବ ନା ନାଇ।
କହିବେ କିଏ ଯିଏ ନାଇ ସିଏ କହିବେ ଯିଏ ନାଇ ସିଏ
ତମକୁ ଲାଗିବ ମୁଁ ଏସା କହୁଛି।
ରେଫରେନ୍ସ ତ ହଉଛ କଣ ମେନ୍ କଥା ହଉଛି ମୁଁ ବି ଜଣଉଛି। ଦେଖ ରେଫରେନ୍ସ କଥା ନୁହେଁ କଥା ହଉଛି କି
ଜିନିଷ ଏଇଟା କି?
ରେ ଦେଖ ମୁଁ ଯଦି ଜଣଙ୍କୁ ରେଫରାଲ ଦଉଛି ତ ସେମାନେ ମୋ ଭରସାରେ ଏ କୁୁଡେ ପିଲା ଇଏ କରୁଛନ୍ତି। ତ।
ଅ।
ତମ ନେଟୱାର୍କ ନହିଁ କି?
କୁ ସୁଭୁନି ନା କଣ ଗୋଟେ ମିନିଟ।
ହାଲୋ।
ଗୋଟେ ମିନିଟ୍।
ଗୋଟେ ମିନିଟ ହେଲା ବେଳକୁ ଗୋଟେ ମିନିଟ୍ ଗୋଟେ ମିନିଟ୍ ହେଲା ଲସ ସାଇଲେଣ୍ଟ ରେ ଯାଉଚି।
ହ୍ୟାଲୋ ହ୍ୟାଲୋ କଣ ହେଇଛି କଣ ହେଇଛି।
ଜଦି ଜଣଙ୍କ ଠୁରେଫଲାଲ ମୁଁ ଦେବି ମାନେ ସେ ମୋ ଭରସାରେ ଇଏ କରିବେ। ସେ ଯେମିତି କାମ କରିବ ସେଟା ମୁ କୋସଚୀନ୍ ମୋ ଉପରକୁ ଆସିବ। ଜଣେ ଯଦି କାମ ଭଲ କଲା କାମ ଭ କା ସିଏ ଯଦି ଭଲ କାମ କଲା ଦେନ୍ ମୋତେ ହଁ ତାରିଫ ମିଳିବ ସେ ଜଦି ଖ ରାପ କାମ କଲେ ତ ମତେ କୋଷଚୀନ୍ ହବ ନା ଭଲ ବି ନ କରୁ ବଟ।
ହେଦିନ ଛୁଟି ଯେବ ତା ଛୁଟି ତା ଛୁଟି।
ସେଇ କଥା ଷ୍ଟାର୍ଟିଂ ସେ ଯୋଉ ଗୋଟେ ଦିନ ସପ୍ତାହକୁ ଗୋଟେ ଦିନ ଛୁଟି ଦଉଛନ୍ତି ନା।
ଅତେ ସନଣ୍ଡେ ତମେ ଚାହିଁଲେ ବି ଯାଇପାରିବ ସେଟା ତମ ଉପରେ ଡିପେଣ୍ଡ କରେ।
ତ ଯାଉଛ ତାର ଏକ୍ସଟ୍ରା ପେ ଥିବ ନା।
ହଁ ସିଏ ହାଫ ଡେ କରିବ ସଣ୍ଡେ କିନ୍ତୁ ତାକୁ ଫୁଲ ଡେ ସାଲାରି ମିଳିବ ସେ ହାଫ୍ ଡେ ଯିବ।
ଆପଣ ଓଭିିୟସଲି। ହଁ ସେଇ କଥା ତ ଯଦି ତମେ ହାଫ୍ ଡେ ଯାଉଛ ତମର କିଛି କାମ ନାହିଁ ତ ଯାଅ ହାଫ୍ ଡେ କରିକି ଆସ। ବଟ୍ ସେଇଟା ସେ ଯିବା ଦରକାର ନା ଜଣେ କଉ ବି ଇଏ କଲେ ତମେ କଣ ଥୋଡି ଇଏ କରିପାରିବ।
ହୁଁ
ଆଉ ରୋଷେଇ କଣ ହେଇଛି?
ୟା ୟା
ମାମା
ଅ ହ ମୋ ପାଇଁ ଗୋଟେ ବୁଝିଥିବୁ ତ ମୁଁ ବି ଯିବି।
କଣ ଟା?
ଅସିତ୍ ଜଏନ୍ କରିବି।
ହୁଁ
ଆଉ କଣ?
ତାପରେ ତୁମର
ତାପରେ ଆରେ ସୁଜାତାକୁ ଏଠି ଏଠି ଇଏରେ ରଖିଦବ କି ରିସିପସନରେ?
କୋଉଠି?
ହୋଟେଲ ରିସିପସନ୍ ରେ ରିସିପସନିସ୍ଟ।
ହଁ ରହିପାରିବନି କାଇଁ ରହିବନି। କୋଉଠି?
ଏଇଠି ସମ୍ ପାଖରେ।
ଟାଇମିଙ୍ଗ ଅଲଗା
ମୁଁ ବୁଝୁଥିଲି ନା ନିଜ ପାଇଁ ଗୋଟେ ପାର୍ଟ ଟାଇମ୍ ଟାଇପ୍ ର ଇଏ କରି ବୁଝୁଥିଲି
ହୁଁ ହୁଁ
ବଟ ଦେଖିଲି ଟିକେ ଟାଇମିଙ୍ଗ ର ଇଏ ହଉଛି ତ ସେଥିପାଇଁ। କାଇଁ ନା ଆର ଯଦି ଟାଇମିଙ୍ଗଟା ଠିକ ଥାନ୍ତା ମୁଁ ସେଇ ହିସାବରେ କାମ କରିବାକୁ ସୁବିଧା ହେଇଥାନ୍ତା। ବଟ ଆର ଟାଇମିଙ୍ଗ ଠିକ ନାହିଁ ସେଥିପାଇଁ ଅସୁବିଧା ହବ।
ଟାଇମିଙ୍ଗ କାହାର?
ଗୋଟିଏ ତ ଅଛି ତାର ଟାଇମିଙ୍ଗଟା ଠିକ ନାହିଁ। ତାର ଆଠଟାରୁ ପାଞ୍ଚଟା ରହୁଛି ନହଲେ ପୁଣି ତିନିଟାରୁ ବାରଟା ତମେ କୋଉ ହିସାବରେ ବି କୋଉ ହିସାବରେ କରିବ। ଏଠକି ଅଛିକି ନାହିଁ। ଯାଉଛ କେତେବେଳେ ପିଲା ଟା ଯାଉଛି ହଁ ଏବେ ଏଇ ଭାତ, ଡାଲି, ଭଜା ହେଇଛି ଆଉ ପିଲାଟା ଯାଉଛି ସକାଳୁ ଆସୁଛି ରାତି ନଅଟା ବେଳକୁ କରୁଛି ମିଟିଙ୍ଗ ମିଟିଙ୍ଗ ମିଟିଙ୍ଗ ଟିକେ ଦେଖା ଦର୍ଶନ ନାହିଁ କିଛି ନାହିଁ। ପାଠ ଯା ଛାଡିକି ଆଣିକି ମା ପାଖୁ ଛାଡିକି କହୁଥିଲା ବାବା ପାଖେ ଛାଡ। ଟେନସନ୍
ଡ୍ରାମା ଚାଲଚି।
ମୁଁ ଯିବି କି ଦେଖିବା ପାଇଁ?
ହୁଁ।
ଓ ହୋ।
ଆଉ କହ।
କୋଉଟି?
କଉଟି ଆଉ ରୁମ ରେ ଆଉ କୁଆଡେ ଯିବୁ। ରୁମ ରେ ହିଁ ଅଛି ଯିବା ଖାଇବା ଆଉ।
ପଛେ କହିମି।
କ ହେଇଚି। ରୋଷେଇ ତ କରିଛି ଭତ, ଡାଲି, ଭଜା। ଆଉ କଣ ରୋଷେଇ ହବ । ଖାଇଲଣି ରୋଷେଇ କରି କି ନ କନ୍। ଖାଇକୀ ଆଇଲ।
ଖାଉଛି ଖାଉଛି।
କଥାଟା ଅନୁସାରେ ଆଉ ସେ ମ୍ୟାଡାମ ଯୋଉ କହୁଛନ୍ତି, ଯୋଉ ଯୋଉ ହିସାବରେ ଇଏ କରୁଛନ୍ତି, ଇକ୍ରିମେଣ୍ଟ ପାଇଁ ତ ପୁଣି ଛଅ ମାସିଆ ଥିବ ନା ବର୍ଷି କିୟା। କଥା କହୁଛନ୍ତି।
ବର୍ଷି
ବର୍ଷେ ତ ସେ ପୁରା ନିଛୁଟି ଦେଇଥିବେ ତମକୁ ହେ ଛାଡ। ରୁହ ଗ୍ରୋଥ ସେଇ ଜାଗା ତମ ସେଇ ଟା ହିଁ ଇଏ କରି ବାର ଅଛି। ଇଣ୍ଟେରିୟନ ଡିଜାଇନ ର କୋର୍ସ ଟା କଂପ୍ଲୀଟ କରିବ ତା ସାଙ୍ଗରେ।
ମାମ୍ ଯଉଟା ମତେ ଦେଖଉଛନ୍ତି ସାଙ୍ଗ ସାଙ୍ଗରେ।
ଉଁ ମାମ୍ ତ ଦେଖଉଛନ୍ତି ତାଙ୍କୁ ବୁଲେଇ ବୁଲେଈ ଦେଖଉଛନ୍ତି ନା କଣ?
ହୁଁ ମ୍ୟାାମ ଆକ୍ଚୁଲି ଗୋଟେ ଇଣ୍ଟରିଅର୍ ଡିଜାଇନର।
ହୁଁ।
କୋର୍ସ କରିବେ ସବୁ କରିବେ ଦିଲ୍ଲୀ ୟୁନିଭର୍ସ ସିଟିରୁ।
ଠିକ ଅଛି ତମେ ସେ ଖୋର୍ସ ଟା କରିଦିଅ ଗୋଟା। ଏଇ ପାର୍ଟ ଟାଇମ ହିସାବରେ ଗୋଟେ କୋର୍ସ କରଦିଅ ଦେଖିବା ପା ଇଏ। ଆଉ ଜାଣି ଦବାକୁ ତ ପଡି ବ ନା ଟାଇମ ରେ ଗୋଟା କୋର୍ସ ସରିଲେ ହିଁ ତ କିଛି ଇଏ କରିପାରିବ ସେଇ ହିସାବରେ।
ଏମତି ଏବେ ଟାଇମ ଦେଇ ହବନି।
ଆଡମିସନ ତ କର।
କୋର୍ସ ଦରକାର ନାହିଁ ମାନେ ମୁ ଶିକ୍ଷ ଲେ ହେଇଯିବ ମୁଁ ବୁଲୁଛି।
ଯାହା ବୁଲୁଛ ଶିଖିଯିବ ବଟ୍ ସେଠି ଆଡ଼ମିଶନ ପାଇଁ ସାର୍ଟିଫିକେଟ ବି ବାହାର କରିବାର ଅଛି ନା। ଏଠି ଏକ୍ସପେରିଏନ୍ସ ହେବା ବି ତ ରହ ମୁଁ ଖାଇ କରୁଛି ଆଉ ଥରେ।